ହାଲୋ।
ହଁଁ, ମୁଁ ବ ଆବାଜ୍ ଶୁଭୁଛି।
ଆଜ୍ଞା ମୋ, ମୋ, ମୋ କଥା ଟା ଠିକ୍ ସୁଭାଯାଉଛି ଆପଣଙ୍କୁ?
ହଁ, ହଁ ଏବେ ଶୁଭିଲା।
କଣ କରୁଥିଲେ?
ଅପ୍ କଣ କରିବି ଆଉ ବସିଛି ପଢାପଢି କରୁଥିଲି ଆଉ। ଏବେ ବସିଚି।
ଆଚ୍ଛା, ହଁ ଏମିତି ଏତି ଥିଲି ତ।
ପାଗ କେମିତି ସେପଟର?
ଆଜିର ତ ଟିକେ ମେଘୁଆ ମେଘୁଆ ପାଗଟା ଅଛି।
ଆଉ କଣ ତମକୁ, କଣ ଖାଇବାକୁ ବେଶୀ ଭଲ ଲାଗେ?
ମତେ, ମୁଁ ମତେ ଟିକେ ମାନେ ଖାଇବାରେ ତ ମତେ ସବୁ ଭଲ ଲାଗେ, ଖାଇବା ଖାଇବା ଯାହାବି ଅଛି ଯେ। ହେଲେ ମତେ ଟିକେ ମାନେ ଖିରୀ ଟା ଟିକେ ମତେ ବେଶୀ ଭଲ ଲାଗେ, ସେଇଟା ସବୁବେଳେ ହୁଏନି ନା, କେତେବେଳେ କେମିତି ଆମର ଖାଲି ଏମିତି, ହଁ ପର୍ବପର୍ବାଣୀ ହେଲା କି କଣ? ସେ ଟାଇମ୍ ରେ ହିଁ, ସେ ସମୟରେ ବି ବନା ହୁଏ ନା? ଆପଣଙ୍କୁ ଶୁଭୁଛି ମୋ କଥା?
ସିମେଇ କିରି ତାପରେ ମାଣ୍ଡିଆ ଖିରୀ କେତେ ପ୍ରକାର ଖିରୀ ଅଛି, କୋଉ ଖିରୀ ବେଶୀ ଭଲ ଲାଗେ ଖାଇବାକୁ?
ଆଁ ମତେ ସେଇ ଚାଉଳରେ ବନା ହୁଏ, ଚାଉଳ କ୍ଷୀରି।
ଆଚ୍ଛା। ଦିଏ, ଚାଉଳ କ୍ଷୀରି ବହୁତ ପସନ୍ଦ, ଆଚ୍ଛା କେମିତି କଣ? ପ୍ରଣାଳୀରେ।
ମତେ ମାନେ ଚାଉଳ ଖିରୀ ଟା ଦେଖନ୍ତୁ ଆଁ ଏବେ ଫାଷ୍ଟ କିଏ କିଏ ତ ସେଇଟା କ୍ଷୀରରେ ବନାନ୍ତି ଆଉ କିଏ କିଏ ନର୍ମାଲ ପାଣି ରେ ବି ବନାନ୍ତି। ଆଉ ଫାଷ୍ଟ ଚାଉଳ ଟାକୁ ଟିକେ ଭଜା ହେଇଯାଏ, ଯେମିତି ଘିଅରେ ଘିଅରେ ଭାଜିବା ଟିକେ ସେଇ ଚାଉଳ ଟା ଭାଜି ହେ ଭାଜି ହେଇଗଲା ପରେ ଟିକେ ତାର କଲର ଆସେ ନା ଟିକେ ଏମତି ମାଟିଆ ମାଟିଆ କଲର ଟାଇପ୍ ର ଯୋଉ ହେଇଯାଏ, ଭଜା ହେଲା ପରେ।
ହଁ, ହଁ ଟିକେ ରଙ୍ଗ ହେଇଯାଏ।
ହଁ ଟିକେ ରଙ୍ଗ ତାର ପଳେଇ ଆସିଲା ପରେ ତାକୁ ସେଇ ଯୋଉ ଆମେ ଯଦି କ୍ଷୀରରେ ତାକୁ ବନେଇ ପାରିବା କି ନହେଲେ ପାଣିରେ ଯୋଉମାନେ ବି ବନାନ୍ତି। ଆଉ କ୍ଷୀର ଟାକୁ ଟିକେ ଫୁଟେଇକି ତାକୁ ସେଇଠି ମାନେ ସିଜିବା ଯାଏଁ।
ଅ, ହଁ।
ନାଇ ଚାଉଳରେ ଚାଉଳରେ ଦେ ହଁ ଚାଉଳ ପକେଇବା ସେଇ ଫୁଟିଲା କ୍ଷୀରରେ ତାପରେ ଆମେ ଯୋଉ ପ୍ରେସର ରେ ହଉ କି ନହେଲେ ଯୋ ନ ଆମର ତ ଅଁ ଜଲ୍ଦି ଆଜିକାଲି ତ ସମସ୍ତେ ସେଇ ପ୍ରେସର ୟୁଜ୍ ବ୍ୟବହାର କରନ୍ତି। ଆଉ ନହେଲେ ଯଦି ସେଇଟାକୁ ଆମେ ଏମ୍ ହଁ।
ତାପରେ।
ସେମ୍ତି ମାନେ ହଁ ତାପରେ ସେଇଟା ଯେତେବେଳେ ଭାତ ଯେମିତି ହୁଏ ସେଟା ସିଝି ସିଝିଗଲା ପରେ ତାପରେ ସେଥିରେ ଯୋଉ ଯାହାବି ଆମେ ମାନେ ମିଠା କରିବା ଯେତିକି ମାନେ ସ୍ଵାଦ ଅନୁସାରେ ଟିକେ ଲୁଣ ଟିକେ ଏଁ ଚିନି ଯେତିକି ସ୍ଵାଦ ଅନୁସାରେ ଦେବା ତାପରେ ଏ ସେ ସିଝିଯାଏ ନା ତାକୁ ତାପରେ ଯେମିତି ଆମେ ଡାଲିରେ ନ ଯେମିତି ଆମେ ଛୁଙ୍କ ଦଉ ସେମିତି ତାକୁ ଘିଅ ତାପରେ ଘିଅ ତାପରେ ସେଇ ହଁ ତେଜପତ୍ର ଆଉ କାଜୁ, କିସମିସ୍ ଏମ୍ତି ସବୁ
ଯାହାକୁ ନିଜ ନିଜ ପସନ୍ଦ ଅନୁସାରେ ନେଇକି।
ଆଜ୍ଞା ଆଜ୍ଞା ଭାଜିକି ସେ ସବୁ ପକେଇବା ତାପରେ ସେଥିରେ ମାନେ ମିଶେଇକି ତାକୁ ଟିକେ ଫୁଟିବାକୁ ଛାଡିଦବା ତାପରେ ଆମେ ଚାହିଁଲେ ଯୋଉ ଏବେ ଆସେ ସବୁ ମିଳିଯାଏ ବଜାର ଜାଗାରେ ଯେମିତି କି ଆଁ ମିଲ୍କ୍ ମେଡ୍ ସେ ଯାକୁ ବି ଆମେ ମିଶେଇକି ବନେଇ ପାରିବା ତାକୁ ଯେତେବେଳେ ଆମେ ଚିନି ଟା ପକେଇବା ମାନେ ତାକୁ ଆମେ ଛାଡିବାନି ଚିନି ପକେଇଲା ପରେ କଣ ହୁଏ କି କ୍ଷୀରୀ ଟା ଟିକେ ଏମ୍ତି ମାନେ ପାଣି ପାଣି ଟାଇପ୍ ର ହେଇଯାଏ।
ଅଁ ହଁ।
ହଁ ତ ଟିକେ ଯେମ୍ତି ତିକି ସେ ମୋଟା ମୋଟା ବହଳିଆ ହବ ସେମିତି ଟିକେ ମାନେ ତାକୁ ଘାଣ୍ଟିିବା ତାମେ ଘାଣ୍ଟିିବା ତାକୁ।
ଅ ହ।
ତାପରେ ଆମର କ୍ଷିରୀ ଟା ହୁଏ ଆଜ୍ଞା।
କ୍ଷୀରି ସହିତ ପୁରୀ ଖାଇବାକୁ ବେଶୀ ସ୍ଵାଦିଷ୍ଟ ଲାଗେ।
ଆଜ୍ଞା। ଆଉ ତାପରେ ଆମର ତ ମାନେ ପରମ୍ପରା ଯେମିତି ହୁଏ କି ସବୁ ଜାଗାରେ ଆମେ ମାନେ କ୍ଷିରୀ ଟାକୁ ଟିକେ ବେଶୀ ଭଲ ପାଉ ସମସ୍ତେ ଖାଇବାକୁ।
ଏମିତି କେ ଏ ପର୍ବ ପର୍ବାଣୀ ହେଲେ କି ଘରେ କିଛି ଯଦି ଉତ୍ସବ ଯଦି ପାଳନ କରାହେଉଥିବ କହିଲେ ଏଁ କ୍ଷିରୀ ସବୁ ତିଆରି କରନ୍ତି। ଆମର ମଧ୍ୟ ସେମ୍ତି ଘରେ କିଛି ଯଦି ଅଁ ପର୍ବ ପର୍ବାଣି ଥିବ ଭଲ ମନ୍ଦ ଦିନରେ ଏମିତି କ୍ଷିରୀ ତିଆରି କରାଯାଏ। ଏବେ ଏବେ ସିନା ବି ବିଭିନ୍ନ ପ୍ର ଅମୁଲ୍ ହଉ କି କ୍ଷୀର ହେଉ ସବୁ ଏ କେତେ ପ୍ରକାର ସବୁ କରନ୍ତି କିନ୍ତୁ ଆଗରେ କଣ କେବଳ ଗୁଡ଼ରେ କରୁଥିଲେ ଚିନି ବି ବ୍ୟବହାର କରୁନଥିଲେ। ଅଁ ଚାଉଳକୁ ଗୁଡ଼
ଆଜ୍ଞା ହଁ ସେଇଟା ବି ସେଇଟା ଆଜ୍ଞା ସେଇଟା ବି ମୁଁ ଜାଣିଚି ସେଇଟା ଆଁ କଣ ହୁଏ ନା ଦେଖନ୍ତୁ ଆ ଆମର ନର୍ମା ଯେମିତି ଆମେ ପାଣି ବସେଇବା କଥା ପାଣି ଟା ତ ବସେଇ ଦେବେ ତାପରେ ପାଣି ଟା ଫୁଟି ଗଲେ ସେ ଯୋଉ ଅରୁଆ ଚାଉଳଥାଏ ଆମର ପୁରା ଦେଶୀ ଯଉଟା ଥାଏ
ହଁ।
ଅଁ ସେଇ ଚାଉଳରୁ ସେଇଟା ବଁ ହଁ ଘର ଚାଉଳରେ ହଁ ସେଇ ସବୁକୁ ସିଏ କଣ କି ଧୋଇକି ସେଇଠି ପକେଇବେ। ତାପରେ ସେଇଟା ଯେମିତି ମାନେ ଭାତଟା ଆମର ଯେମିତି ସିଝିଲା ଭଳିଆ ହେଇଗଲେ ସେଠି ଟିକେ ଲୁଣ ତାପରେ ସେଠି ସେ ଗୁଡ ଏ ଯବୁ କଣ କି ସବୁ ଦେହ ପାଇଁ ଭଲ ନା।
ହଁ।
ହଁ ତାପରେ ସେ ଗୋଟେ ଜାଗାରେ ହିଁ ହଁ ଘିଅ ତାପରେ ଗୁଡ ସବୁ ଏମିତି ପକେଇକି ତାକୁ ଘାଟନ୍ତି। ତାର ଗୋଟେ ମାନେ କଲର ଆସେ ସେଇ ଯଉ ଗଡର ଯେମିତି କ
ମାଟିଆ ମାଟିଆ ଟାଇପ ର ହୁଏ।
ହଁ, ହଁ, ହଁ। ଆଉ ସେ ସବୁ କଣ କି ମାନେ ଆଗର ପରମ୍ପରା ଅନୁସାରେ ଖାଇବା ସବୁ ବଢିଆା ମାନେ ସ୍ଵାଦିଷ୍ଟ ଥିଲା। ସବୁ ଏବେ ସବୁ କଣ ହଉଛି ବଜାରରେ ସବୁ ଯେତିକି ଜିନିଷ ଆମକୁ ମାନେ ମିଳିଯାଉଛି ଛି ନା ସବୁ ଜିନିଷ।
ହଁ ସେଇ ଅନୁସାରେ କରୁଛନ୍ତି। ପରି ସମୟ ବି ପରିବର୍ତ୍ତନଶୀଳ। ସେହି ସମୟରେ ସେଇ ଖାଦ୍ୟକୁ ପସନ୍ଦ କରୁଥିଲେ। କିନ୍ତୁ ସେଇଟା ଶରୀର ପାଇଁ ବହୁତ ଉପକାରୀ ଥିଲା। ଏବେ ବହୁତ ତୁ ମସଲା ହଉ କି, ବହୁତ ପ୍ରକା କାର ଜିନିଷ ପକାଇକି ଆମେ ସବୁ ତିଆରି କରୁଛୁ। ଯେକୌଣସି ଖାଦ୍ୟ ହେଉ କେବଳ
ଆଜ୍ଞା।
ଖିରି ବୋଲି ନୁହଁ କିନ୍ତୁ ଚିନି ଚିନିଟା ଅଧିକାଂଶ ବେଶି ବ୍ୟବହାର କରାଯାଉଛି। ଯାହାକି ଚିନିଟା ଆମ ଦେହ ପାଇଁ କ୍ଷତିକାରକ। ସବୁବେଳେ ଗୁଡ଼ ପକେଇକି ଗୁଡ଼ରେ ଖାଦ୍ୟ ପ୍ରସ୍ତୁତ କରିବା କଥା, ମିଠା ଜିନିଷ ଯାହା ଆମେ ବି ତିଆରି କରୁଚେ କିନ୍ତୁ ଅ ପାଟିର ସ୍ଵାଦ ପାଇଁ ଆଜିକାଲି ଚିନିର ବହୁଳ ପୁରାଣ ବ୍ୟବହାର ହଉଛି। ଯାହାଫଳରେ ଶରୀର ବହୁତ ମାନେ କ୍ଷତି କ୍ଷତିକାରକ ଶରୀର ପାଇଁ।
ଆଜ୍ଞା। ଏବେ ସବୁ ସେଇ ଚିନି ର ବ୍ୟବହାର ବେଶୀ ମାନେ କରୁଛନ୍ତି ନା। ଆଜ୍ଞା।
ହଁ। ଖିରୀ ତ କୁହନ୍ତିନି ସେଇଟାକୁ ଯାଉ କୁହନ୍ତି।
ଆଜ୍ଞା। ମୁଁ ଜାଣିଛି ସେ ଯାଉ ହଁ,
ହଁ ଯାଉ କୁହନ୍ତି। ଯାଉ କରନ୍ତି, ଯାହା ଖାଇବାକୁ ବି ଏତେ ଖରାପ ଲାଗେନି। ଗୁଡ ପକେଇ ଦିଅନ୍ତି। ଆଉ ଆଗରେ ସବୁ ବାଡି ମାନଙ୍କର ନଡିଆ ଗଛ ସବୁ ଥାଏ।
ହ
ସେ ନଡ଼ିଆ ଯଦି ଥିବ ନଡିଆ କୋରିକି ପକେଇ ଦିଅନ୍ତି। ସେଇ କ୍ଷୀରର ସ୍ଵାଦ ଟା ପଳେଇ ଆସେ ନଡିଆରେ।
ଆଜ୍ଞା।
ତ ପାଟିକୁୁ ଖାଇବାକୁ ବହୁତ ଭଲ ଲାଗେ ଦେହ ପାଇଁ ବି ଉପକାରୀ ଥିଲା। ଏବେ ବି ଆସ୍ତେ ଆସ୍ତେ ମତେ ସବୁ ସେମିଆ କ୍ଷିରି ହେଇଗଲାଣି। ସେମିଆ କରିକି ଖାଉଛନ୍ତି ସୁଜି ଖିରି ଖାଉଛନ୍ତି। ଏମିତି ପାଳୁଅ ଖିରୀ ବି ବନାନ୍ତି।
ଆଜ୍ଞା ଆଉ ସେଇ ଶାଗୁ, ଶାଗୁ ଦାନାରେ ବି ହୁଏ।
ଶାଗୁ ଦାନାରେ ବି ଖରି ବନାନ୍ତି। ତ ବିଭିନ୍ନ ଇରେ ଖାଦ୍ୟ ଏବେ ଖିରୀ ବନଉଚ। ଛନ୍ତି ଆଉ ତମେ କୋଉ କୋଉ ପ୍ରକାର ଖାଇଛ ସବୁ? କି କେବଳ ଚାଉଳ କ୍ଷୀରି।
ନାଇଁ ମୁଁ ତ ସେ ଚାଉଳ ଖିରି ଖାଇଛି ସେ ସେମିଆ ଖିରି ତାପରେ ସେ ଯାଉ ଯୋଉଟା ଆପଣ କହିଲେ ସେଇଟା ବି ଖାଇଛି। ହଁ ହ୍ୟାଲୋ ହ୍ୟାଲୋ।
ହଁ ହଁ ଶୁଭୁଛି।
ଆଜ୍ଞା ଆଜ୍ଞା। ହଁ ଶୁଭୁଛି ଆପଣଙ୍କୁ?
ହଁ ମୋ ମୋତେ ସୁଭୁଚି ଚାଉଳଖିରି
ହଁ। ନା ନା ଚାଉଳ ଖିରି ବି ଖାଇଛି ତାପରେ ସେଇ ଯୋଉ ଆପଣ ଯାଉ କହିଲେ ସେଇଟା ହେଲେ ବି ଆମର କଣ ହୁଏ କି? ଯେତେବେଳେ ଆମ ଘରେ କିଛି ପୂଜା ହୁଏ ମାନେ ନୂଆଖାଇରେ ତ ପର୍ବପର୍ବାଣୀରେ ମାନେ ନୂଆଖାଇ ସମୟରେ କଣ ହୁଏ? ଆମର ସେଇଟା ଦେବୀଙ୍କ ପାଖରେ ଯେହେତୁ ଲାଗେ। ତ ସେଇଟାକୁ ଯେମିତି ହେଲେ ବି ବନେଇକି ତାକୁ କରିବାକୁ ପଡେ। ଆଉ ନୂଆଖାଇ ହେଲା ମାନେ ଆମର ସେ କଣ ହୁଏ ନା। ଅ ସେ ଯୋଉ ଭାଲିଆ ପତ୍ର ଥାଏ।
ହଁ ଭାଲିଆ ପତ୍ର ଶୁଣିଛି।
ଆଜ୍ଞା ସେ ଭାଲିଆ ପତ୍ରରେ ଆମର ପୂଜା ହୁଏ ତ ସେଇ ଯେହେତୁ ଆମର ଚାଉଳ ଖିରି ଯେମିତି ମାନେ ବନା ହୁଏ ଆଗରୁ ପରମ୍ପରା ଚାଲି ଆସିଛି ତ ଆମ ଦେବୀଙ୍କ ପାଖରେ ସେଇଟା ଲାଗେ ମାନେ ଯେମିତି କିି ଆପଣ ଚାଉଳ ଖିରି କହିଲେ ତ ସେଇଟା ବି ଘରେ ବନା ହୁଏ ଆଉ ଏଇ ଯୋଉ କହିଲେ ଯେମତି ଏବେ ତ ମିଳିଯାଉଛି ଏମିତି ନର୍ମାଲି। ସବୁ ଜିନିଷ ଏଭେଲେବଲ ହେଇଗଲାଣି ବଜାରରେ ହୁଁ।
ହଁ ତ ସେଥିପାଇଁ ନିହାତି ତମରି ତମେ ଯେମିତି କହିଲ ତମ ଦେବୀଙ୍କ ପାଖରେ ଭାଲିଆ ପତ୍ରରେ ପୂଜା କରାଯାଏ। ଆମ ଘର ଦେବୀଙ୍କ ପାଖରେ ଉ ଜଙ୍ଗଲରେ ମିଳେ। କୂରେଇ ପତ୍ରକ କାହିଁକି ସେଥିରେ ଭୋଗ ବଢ଼ାଯାଏ। ଆଉ ଆମର ଉଁ ଦେବୀଙ୍କ ଠି ଯୋଉ ଖିରି ଟା ପୂଜା ହଉଛି ସେଇଟା କ୍ଷୀରି ତ ନୁହଁ ଯାଉ। କହିଥାଉ ଆମେ। ତା କେବଳ ଗୁଡ଼କୁ ଗୁଡ଼ ଆଉ ଟିକେ ଲୁଣ। ସ୍ଵାଦ ଅନୁସାରେ ଆଉ ଚାଉଳ। ଏତିକି ହିଁରେ ସେଇଟା ଯାଉ ପ୍ରସ୍ତୁତ କରାଯାଏ ସେଇ ଟା ହିଁ ଭୋଗ ଦିଆଯାଏ ମାଙ୍କୁ ଆଉ ଅନ୍ୟ କୌଣସି ଜିନିଷ ପଡ଼େନି ଯଦି ପଡ଼ିବ ଆଲଗା ଜିନିଷ କେବଳ ନଡ଼ିଆ ଆଉ କିଛି
ହଁ ହଁ। ହଁ ଆମର ବି ସେଇ ଟିକେ ନଡିଆ ଟିକେ କରା ହେଇକି ପକା ହେଇଯାଏ ତାପରେ ସେ ସିଝି ଗଲା ପରେ ତାକୁ ମାନେ ଓହ୍ଲେଇ ଦିଅନ୍ତି ଚୁଲିରୁ ତାପରେ ସେଇ ମାନେ ଠାକୁରାଣୀଙ୍କ ପାଖରେ ପୂଜା ଫୁଜା ହୁଅନ୍ତି ଆଉ ହୁଏ ଆଉ।
ଏମିତା ହାଲୋ ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ
ହ୍ୟାଲୋ ହଁ
ଆଜ୍ଞା ଆ୍ଞା ଆପଣଙ୍କୁ ସୁବୁଚି